ହାଲୋ।
ହ୍ୟାଲୋ କଣ କରୁଚୁ?
ହଁ। ବସିଛି।
କଣ କହିଲୁ?
ରୋଷେଇ ସାରି ସାଇଲୁନି।
ହଁ ସରିଲାଣି ଆଉ।
ଆଉ ଉ
କଣ? ହ୍ୟାଲୋ।
ରୋସେଇ ସାରିଲା କଥା।